ହାଲୋ।
ହଁ। କଣ କରୁଥିଲ?
ଏଠି ବସିଚି।
ଆଉ ତମେ କୋଉଠି ରହୁଚ କହିଲ ଭୁବନେଶ୍ଵରରେ?
ନାଇଁ ନାଇଁ ମୋର ହଉଚି ବାଲେଶ୍ଵର।
ଆଉ ତମେ ବାଲେଶ୍ଵର ପାଟି ନାଇଁ। ଆମେ ହଉଚୁ ଖୋର୍ଦ୍ଧା ପାଟି।
ହଁ ହଁ ବାଲେଶ୍ଵର। ନାଇଁ ମତେ ମୋର ଯିଏ ମେମ୍ ଅଛନ୍ତି ସିଏ ବି ଭୁବନେଶ୍ୱର।
ଆଚ୍ଛା ଆଚ୍ଛା। ନାଇଁ ମୋର ଆକଚୁଆଲି ଭୁବନେଶ୍ଵର ମୋ ବାବାଙ୍କଘର। ମାନେ ମୁଁ ପାଠ ସାଠ ସବୁ ଏଇଠି ପଢଚି ଏଇଠି ଜନ୍ମ ଭୁବନେଶ୍ୱରରେ। ହେଲେ ମୋ ଶାଶୁଘର ଖୋର୍ଦ୍ଧା।
ଆଚ୍ଛା ଆଚ୍ଛା। ଆଚ୍ଛା ମତେ ଗୋଟେ କଥା କହିଲ ଆପଣ ଯଠି କଲ୍ କରୁଛନ୍ତି ମ ମତେ ବି ଏମତି ଟାସ୍କ ଆସିଚି ବୁଝିପାରିଲେ।
ଆପଣ ଆଗ ମୋ କଥା ଶୁଣନ୍ତୁ ମାନେ, ମୁଁ ତ ଆପଣଙ୍କୁ ପଛରେ ହଁ ହଁ ହଁ। ତ ମୁଁ ସେଇଆ କହିଲି ଆ ଆପଣ ଆଉ କାମ ତମର ସବୁ ସରିଲାଣି ରାତି ପାଇଁ?
ହଁ ଏବେ ସନ୍ଧ୍ୟା ଦେଇକି ଆସିଲି। ଏବେ ଟିକେ ବସ୍ ସିଚି ତାପରେ ରୋଷେଇବାସ ହବ ଆଉ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ହଜବେଣ୍ଡ ମୋର ଦି ଜଣ ପୁଅ, ମୋ ଦେଡଶୁର, ଯା ପୁତୁରା। ଶାଶୁ, ଶ
ମାନେ ବଡ ପରିବାର। ହଁ ହଁ ହଁ। ଆମର ବି ସେଇଆ ବଡ ପରିବାର। ମାନେ ମୁଁ ସାନ ବୋହୂ। ଆମର ବି ମାନେ ଶାଶୁ ଶଶୁର ତାପରେ ଦେଡୁଶୁର ଜା ତାଙ୍କର ଦିଟା ଛୁଆ ମୋର ଦିଟା ଛୁଆ ସବୁ ମିଶିକି ଆଉ।
ହୁଁ ହୁଁ ହୁଁ। ମ ମୁଁ ବି ସା
କଣ କି ହଁ ଏବେ କଣ କି କି ରଜ ପାଇଁ ମୁଁ ଟିକେ ଏପଟେ ପଳେଇ ଆସିଚି। ହଁ ବାବାଙ୍କଘରୁକୁ ଭୁବନେଶ୍ଵର ପଳେଇ ଆସିଚି। ତାପରେ ପୁଣି ରଜ ସରିଲେ ସ୍କୁଲ ଖୋଲିବେ ଯିଏ ଯୁଆଡେ ଚାଲିଲେ ଆଉ।
ହଁ କି। ହଁ ଆମ ଏପଟେ ଆମର ରୁଟି ହୁଏ। ଭାତ ହୁଏନି ରୁଟି ହୁଏ।
ଆମର ବି ସେଠି ରୁଟି, ହେଲେ ଏଠି ବାବାଙ୍କଘରେ ସବୁ ଭାତ ଖାଉ।
ହୁଁ ହୁଁ ନାଇଁ ଯୋଉ ଯେ ଗରମ ହଉଛି ହଁ ଯୋଉ ଗରମ ହଉଛି କୋଉ ଦିନ ବି ଗରମ ପଖାଳ ଖାଉ। କୋଉ ଦିନ ରୁଟି କୋଉ ଦିନ ଭାତ ଏମିତି ଆଉ ଭାତ ଟା ହୁଏନି ଆଉ।
ତମ ଆଡେ ବର୍ଷା ହଉଛି ଆମର ଜମା ବର୍ଷା ବର୍ଷା କିଛି ହଉନି।
ନା କାଲି କାଲି ପ୍ରବଳ ବର୍ଷା ହେଇଥିଲା।
ଓ ସିଆଡେ ତାହେଲେ ହେଇଛି ନା ବାଲେଶ
ହୁଁ ହୁଁ ହୁଁ ହୁଁ।
ଆମର ତ ବର୍ଷା ହେଲା ମାନେ ଆମ ବାବା କହିବେ ଆଗ ଚା ପକୁଡି ଟିକେ କରିଦିଅ ଖାଇବା ସେଥିରେ ମୁଢି ପାଗ ଟିକେ ହୁଏ।
ହଁ ହଁ ହଁ।
ମୁଁ ସେଆ କହିଲି ମୁଁ କହିଲି ଟିକେ କଥା ହବା ଆଉ ଟିକେ ଆଉ କୁଆଡେ ବୁଲିବାକୁ ଗଲଣି ଏ ଗରମରେ ତ କୁଆଡେ କୁ ଯା
ଗରମରେ ଜମା ଜମା କୁ ଜମା କୁଆଡେ ଆମେ ବୁଲିବାକୁ ଯାଇନି ଯାହା ମୋ ବାବାଙ୍କ ଘରେ ଏଇ ଏପଟେ
ହୁଁ। ହଁ ମାନେ ତମ ଶାଶୁ ଘର ବି ସେଇଠି ମାନେ ବାପାଙ୍କ ଘର ବି ସେଇଠି?
ହଁ ହଁ ହଁ ଆମର ବାଲେଶ୍ଵର ର ମ୍ ମାନେ ବାଲେଶ୍ଵର ଡିଷ୍ଟ୍ରିକ୍ଟର ଭଗରାଇ ଶୁଣିଥିବେ ସେଇଠି ହେଲା।
ଆଚ୍ଛା ଆଚ୍ଛା ହଁ ମୁଁ ଶୁଣିଛି ମୁଁ କେବେ ଯାଇନି ବାଲେଶ୍ୱର ଆଡେ। କିନ୍ତୁ ଯ ଜଣେ ଦିଦି ରହୁଥିଲେ ହଁ ସେ କୁହନ୍ତି।
ହଁ ହଁ ହଁ।
ହଁ ଆମର ତ ଖୋର୍ଦ୍ଧାରେ ତ ମାନେ ବହୁତ ଜାଗା ଅଛି ଶୁଣିଥିବ।
ହଁ ହଁ ହଁ ହଁ। ନା ମୁଁ ଭୁବନେଶ୍ୱର ଯାଇଛି ଖୋର୍ଦ୍ଧା ଯାଇନି ଭୁବନେଶ୍ଵର ଯାଇଛି।
ବରୁଣେଇ କଥା ଶୁଣିଛ ବରୁଣେଇ ଅଟ୍ରି?
ହଁ ହଁ ଶୁଣିଛି ଶୁଣିଛି।
ଅଟ୍ରି ଅଛି ତାପରେ ଏବେ ଗୋଟେ ନୂଆ ଫତେଗଡ ରାମ ମନ୍ଦିର ଗୋଟେ ହେଇଛି।
ହଁ ମ ଭୁବନେଶ୍ଵର ଯୋଉ ରାମ ମନ୍ଦି
ହଁ ମାନେ ଭୁବନେଶ୍ୱରରେ ତ ବହୁତ ଜାଗା ଅଛି ମାନେ ଖୋର୍ଦ୍ଧାରେ ମୁଁ କଣ ବେଶୀ ଖୋର୍ଦ୍ଧା ଯାଇନଥିଲି। ବାହାଘର ପରେ ମୁଁ ଜାଣୁଛି ମାନେ ଏତେ ଭଲ ଭଲ ଜାଗା ଅଛି। ସେ ଯୋଉ ଅଟ୍ରିକୁ ଆମର ଗୋଟେ କୁଣ୍ଡ ଅଛି ଯୋଉ। ପାଣି ଯୋଉ ଗରମ ପାଣି ବାହାରେ ସେଇ ଯୋଉ ହଁ ସେଇ ଯି କୁଣ୍ଡ ବି ଅଛି ଲୋକମାନେ ଗାଧାନ୍ତି ଯୋଉ ଚର୍ମ ରୋଗ ଭଲ ହୁଏ ସିଏ ଗୋଟେ ହଟ କେଶର ଉଗ୍ରତାରା ମାନେ କେତେ ଜାଗା ଅଛି ତାପରେ ଏବେ ଫତେଗଡରେ ରାମ ମନ୍ଦିର ହେଇଯାଇଛି ବୈଷ୍ଣୋ ଦେବୀଙ୍କ ମନ୍ଦିର ହେଇଯାଇଛି। ସେଇଗୁଡା ଟିକେ କେ ମୁଁ ଦେଖିନି ଏଇ ଖରା ଯୋଗୁରୁ ଯାଇ ହଉନି କୁଆଡେ। ସେ ଗରମ ହଉଛି ଆମେ ତ ପୁରୀ ଟିକେ ଯିବୁ ବୋଲି ଭୁବନେଶ୍ୱର ଆସିଚୁ ବାହାରଥିଲୁ। ଏଇ ଗରମ ହଉଛି ଆଉ ପିଲାଙ୍କୁ ନେଇକି କୁଆଡେ ଯିବ ଯେ
ହୁଁ ହୁଁ ହୁଁ
ଆଉ ଆଜି କଣ ଖାଇଥିଲ ସକାଳେ?
ମୁଁ ସକାଳେ ମାନେ ମୋର ସକାଳେ ବ୍ରେକ୍ ଫାଷ୍ଟ ନିୟୁଟ୍ରିସନ ହୁଏ କାହିଁକି ନା ମୋର ବହୁତ ହେଲ୍ଥ୍ ଇସୁ ଥିଲା ସେଇଥିପାଇଁ ମୁଁ ନିୟୁଟ୍ରିସନ୍ ସକାଳେ ନିଏ ତାପରେ ଲଞ୍ଚ୍ ରେ ଥିଲା ଆଜି ଯେହେତୁ ଆମର ଶୁକ୍ରୁବାର ଆଇଁଷ ହୁଏ ଆ- ହେଇଥିଲା ଅ- ହଁ ଆମର ଏ ଆକ୍ଚୁଆଲି ଗୁରୁବାର୍, ଶନିବାର୍, ସୋମବାର୍, ଟୋଟାଲ୍ ନିରାମିଷ ହୁଏ ଆଉ ସବୁଦିନ ଆମିଷ ହୁଏ ଯେହେତୁ ଆମେ ହଁ ତାପରେ ଯେହେତୁ ଆମେ ଏପଟେ ନ ମାନେ ଯଉଡା ଦିଘା ପାଖାପାଖି ଆମ ଘର ନା ଏଠି ନୁଣି ମାଛ ପ୍ରବଳ ମିଳେ ତ ଆମେ ସେହି ଥିଲା ଗୋଟେ ମାଛ ମୁଣ୍ଡ ଶାଗ ଫାଗ ପଡି ଗୋଟେ ଘଣ୍ଟ ହେଇଥିଲା ମାଛ ଝୋଳ ହେଇଥିଲା ଆଉ ଯଉ ଗଡିଆ ମାଛ ସେଟା କଉ ମାଛ କୁହନ୍ତି ସେଟା ଭଜା ହେଇଥିଲା। ପରିବାଭଜା ହେଇଲା ଖଟା ହେଇଥିଲା ହଁ।
ଓହୋ ମାନେ କଣ ପଖାଳ ତମେ ଖାଉନ ଗରମ୍ ଖାଉଚ?
ନାଇଁ ନା ପଖାଳ ନି ଭାତ ଖାଇଥିଲି ଆଜି ପଖାଳ ଏମିତି କାଲି ଖାଇଥିଲେ ହଁ- ହଁ -ହଁ।
ନ ଆମର ଖରା ହେଲା ମାନେ ଗରମ୍ ଯଉ ହଉଚି ଧର ଆଇଁଷ ବି ଆସୁ ଚି ମାନେ ଆମର ମାଛକୁ ମାନେ ଏ ସବୁ ପିଆଜ ଫିଆଜ ଟମାଟୋ ପକେଇକି ପୁରା ଫ୍ରାଏ ଟାଇପ୍ ର କରିଦେଇକି ହଁ ସେଇଟା ପଖାଳରେ ଖାଉଚୁ ବହୁତ୍ ବଢିଆ ଚିଙ୍ଗୁଡି ଥରେ ଆସିଲା ସେମିତି କରିଦେଇକି ଖାଉଚୁ। ଆଉ ଯମା ଗରମ୍ ଭାତ ଖାଇବାକୁ ଇଚ୍ଛା ହଉନି ଏତେ ଗରମ୍
କାଲି ହେଇଥିଲା ଗରମ୍ ପ ପଖାଳ ଯେହେତୁ ଜଏଣ୍ଟ୍ ଫ୍ୟାମିଲି ଶଶୁର ଟିକେ ଖାଇବା ପାଇଁ ଇଚ୍ଛା କରନ୍ତିନି ବୁଝିପାରିଲେ।
ଓହୋ।
ହଁ ସେଇଥିପାଇଁ କାଲି କରିଥିଲି ଯେ ସେ ପୁରା ନାକ ଟେକିଲେ।
ନାଇଁ ଏମିତି କଲେ ବି ହବ ମାନେ ତମେ ଧର ବହୁତ୍ ଭାତ ରାନ୍ଧି ଦେଲ ଅଲଗା ଅଲଗା କରିଦବ ଗୋ ଅଧା ପଖାଳ କରିଦବ ଅଧା ଗରମ୍ ରଖିଦବ ଯଉମାନେ ଖାଇବେ ଡାଲି ଗୋଟେ କରିଦବ।
ଆମେ ଦି ଜା
ଆମର ବି ସେଇଆ ତ ମୁଁ ସେଇ ଯୋଗୁ କୁ କହିଲି ଆମର ସେଠି ସେଇଆ ହେଲା। ମାନେ ଅଧା କହିବେ ଆମେ ଖାଇବୁ ଭାତ ଡାଲି ଆଉ ଅଧା କହିବେ ଆମେ ଖାଇବୁ ପଖାଳ କଣ କରିବୁ ଅଧା ଅଧା କରିଦବୁ ଆମେ ଶାଶୁ ବୋହୂ ସବୁ ପଖାଳ।
ହଁ ସେଇ ଆମର ଶାଶୁ ଦି ଜା ଆମେ ପଖାଳ ଖାଉ ସେମାନେ
ନାଇଁ ଆମର ରାତିରେ ଖାଆନ୍ତି ରୁଟି ହେଲା କିନ୍ତୁ ମୁଁ ଯଉ ଗଲି ମୁଁ ଦେଖିଲି ଶାଶୁ -ଶାଶୁ ଖାଉଚନ୍ତି ଆମର ଯେହେତୁ ରାତିରେ ପଖାଳ ଆଉ ମୁଁ ଟିକେ ତାଙ୍କ ସହିତ ଖାଇଦିଏ ଆଉ କଣ କି ପଖାଳ ଖାଇଲେ କିଛି ନାଇଁ ମୁଁ ଟିକେ ମୋଟା ହେଇଯାଉଚି ବୋଲି ମତେ ଡର ଭାରି।
ନାଇଁ ମୋଟା ଆକ୍ଚୁଆଲି ଦେହ ପାଇଁ ବହୁତ୍ ଖରାପ୍ ମୁଁ ବି ବହୁତ୍ ମୋଟା ହେଇଯାଇଥିଲି ଏବେ ୱେଟ୍ ଲସ୍ କରିକି ମୁଁ ବାଇଶ୍ କେଜି ୱେଟ୍ ଲସ୍ କରିଦେଲି ପରା।
ନାଇଁ ମୋର କଣ କି ଥାଇରଡ୍ ତ ମାନେ ମୁଁ ଥାଇରଡ୍ ରୋଗ ମୋର ଥିଲା। ଛୁଆ ହେଲା ବେଳକୁ ଏବ୍ ଏବେ ଆସ୍ତେ ଆସ୍ତେ ଭଲ ହେଇଗଲା ବୋଲି କହିଲେ ଡକ୍ଟର୍ ମାନେ ହେଲେ କିଛି ମାନେ ଜଣା ପଡୁନି ସେ ମନା କରିଦଲେ ସେଇ ମେଡିସିନ୍ ଟା ଖାଇବାକୁ ତଥାପି ମତେ ଲା ଲାଗୁଚି ମତେ ଥାଇରଡ୍ ଟା ଅଛି ଥାଇରଡ୍ ହେଲା ମାନେ ତମେ ଜମା ପତଳା ବି ହବନି ଯେତେ ଯୋଗ କରୁଚି ମୁଁ ଯୋଗ କରେ ଏଠି କଣ ସମୟ ହଉ ଚି ବସି- ବସି -ବସି -ବସି ମାନେ ବହୁତ୍ ଟାଇମ୍ ସେଠି କଣ ବହୁତ୍ ବେସ୍ ତ ପିଲାଙ୍କ ସ୍କୁଲ୍ ତଥରେ ମାନେ ଆରମ୍ଭ ହେଇଗଲେ ପିଲାଙ୍କ ସ୍କୁଲ୍ ଯିବେ ସକାଳୁ ଖାଇକି ପୁଣି ଜଳଖିଆ ବନାଅ ସମସ୍ତେ ଖାଇବେ ପୁଣି ଖରା ବେଳ ପାଇଁ ରୋଷେଇ କର ଘର ଦ୍ଵାର ସବୁ ପଚା ଘରଉଳା। କେତେ ମାନେ କୁହନି, ଆମର ପୁଣି ସବୁ ଗାଳି କରିବେ, ଯଦି ଘର ଟିକେ ଗନନ୍ଧିଆ ଅସଜଡା ହେଇକି ରହିଲା। ଦେଢଶୁର, ମୋ ସ୍ବାମୀ ଖାଲି ଗାଳି କରୁଥିବେ କରିଥିବେ, ଆମେ କଲେ। ନାଇଁ ନାଇଁ, ଆଗ ସବୁ ଘର କାମ ସାରିବୁ। ତାପରେ କଣ କି, ଯେତେବେଳେ ଯୋଗ ସକାଳ ବେଳେ ପାଇଁ ମତେ ସମୟ ହୁଏନି ହେଲା, ଆଉ ରାତ୍ ସିଂ। ତୁହାବେଳେ ବି ସମୟ ନି, ମୁଁ ଧର ଟିକେ ଭାବିବି ଯୋଗ କରିବାକୁ। ସେ ମାନେ, ମୁଁ କଣ କରେ, ସନ୍ଧ୍ୟା ଦେଇଦିଏ। ଆଗ ସନ୍ଧ୍ୟା କାମ ସାରିଲା ପରେ ମୁଁ ଯୋଗ କରେ ହେଲେ। ସେ କପଡ଼ାକୁ ଧୋଚି, ମୁଁ ଯାଁଙ୍କ ଛୁଆଟା ସୁଖାବ। ମୁଁ କଣ ଖାଇବି କାକ୍? କି ମୁଁ କଣ ଖାଇବି, ତାକୁ ଦେବି? ମୋ ପୁଅ ଆସିଯିବ। ମାମା, କଣ ଖାଇବି? ସବୁ କବାଡ ବାଡେଉଥିବେ, ବାଡେଉଥିବେ ଆଉ ତମକୁ ଯୋଗ କରିବାକୁ ଇଚ୍ଛା ହବ କି?
ସେଇ ବା ମୁଁ ସିଏନା ନ୍ୟୁଟ୍ରିସନ ସେଣ୍ଟର ପଳେଇଯାଏ, ସେଇଠି ହିଁ ଯୋଗ କରେ। ଘରେ ରହିଲେ ଜମା ମତେ କରିବାକୁ ଦିଅନ୍ତିନି।
ବା ଘରେ ଟୋଟାଲ ସମୟ ମୁଁ ଯାହା ଆସି ଜିମ୍ ପଳାଉଛନ୍ତି, ମତେ ଆଉ ଜିମ୍ ସେ ମୋତେ ଭଲ ଲାଗେନି। ଟିଏ ମତେ ଟିକେ ଲାଜ ଲାଗେ, ଜିମ୍ ମତେ ବହୁତ୍ ଲାଚେଟିନ ମାନେ। କଣ କି, ମାନେ ଲେଡିସ୍ ଜେନସ୍ ସବୁ ଥିବେ ମାନେ ତା, ପରେ ତମକୁ କଣ ଯେମିତି ହେଲେ ବି ଆ ପ୍ୟାଣ୍ଟ ଆଉ ଗଞ୍ଜି ଏମିତି ପିନ୍ଧିକି କରିବାକୁ ପଡିବ ନାଁ? ତ ମତ୍ ମତେ ସେ ମତେ ଡାକୁଥିଲେ, ମୁଁ କହିଲେ ନା ନା। ଆଉ ମୁଁ ତ ଝିଅ ବେଳୁ ଯୋଗ କରେ। ଯୋଗ ଟିକେ କରିବି ବୋଲି କରିବି ବୋଲି ମୁଁ କହିଲି ଦେଖିବା। କୁଆଡେ ଗୋଟିଏ ଏଇ ଯୋଉ ଆମର ପାର୍କ ଫାର୍କ, ରହୁନି ସନ୍ଧ୍ୟା ବଳେ ସେଇଠି ସବୁ ମାନ ନିଃଶୁଳ୍କ। ୟାଙ୍କ ଯୋଗ କରୁଛନ୍ତି।
ହୁଁ ହୁଁ।
ହଉ, ଦେଖିବା କଲେ ହୁଅନ୍ତା ମୁଁ ଏଇ ପଖାଳ ଖାଇକି ବେଶୀ ମୋଟି ହେଇ ଯାଉଛି।
ହୁଁ ହୁଁ ନା। ତାପରେ ଏବ ଏଇ ବର୍ଷ ଯୋଉଁ ସିଜନ ଦେଇ ଜିଏ ଯୋଉ ଗରମ ଦେଇଚି ଲୋକେ ଦି ଓଳି ଗାଧେଇ ପଡୁ ପୁଣି ଏସି ନହେଲେ ରହି ପାରୁନାହାନ୍ତି, ପଖାଳ ଖାଉଛନ୍ତି, ଏକ୍ ଚୁଲି ସମସ୍ତଙ୍କର ଦେଏ ବି ଫୁଲା ହେଇଯାଉଚି।
ହଁ, ତାପରେ କଣ କି, ଯୋଉ‍ଁ ମୋର ଥାଇରଏଡ ଯୋଗୁରୁ ମୋର ଶୁଣୁଥିବ ମୋ ଟୋନ ଟା କେମତି ଗୋଟେ? ଖିଚ୍ ଖିଚ୍ ଟାଇପ ର ହୁଏ ହେଲା, ମାନେ ମତେ ସମସ୍ତେ ଆରାୟମ ମୋର ମୋଟ କଣ୍ଟା କରିକି ମାନେ ଏଇ ଥାଇରଏଡ୍ ଯୋଗୁଁ ହେଇଛି କେବଳ। ଥାଇରଏଡ୍ ଯୋଗୁ ତାପରେ ଏଠି ଆସିକି ଥଣ୍ଡା ପାଣି, ଏସି ତାପରେ ଦିଥର ଗାଧୁଆ ଏମତି ସବୁ ହୋଇଯାଇଛି। ଏପଟ ସେପଟ ପାଣି ଚେଞ୍ଜ୍ ହେଇଯାଉଛି। ସେପଟେ କଣ ଆମର କୂଅ ପାଣି ଖୋର୍ଦ୍ଧାରେ ହେଲା ତକ୍। କୂଅ ପାଣି ଟା ମୋଟରରେ ଉଠେ ଟାଙ୍କିକୁ। ଏଠି କଣ ଏଇ ପାଣି ରେ ଗାଧେଇଲା ବେଳୁକ କୁ ଦେହ ଖରାପ ରହୁଚି ଜର, ଥଣ୍ଡା ମଝିରେ ମଝିରେ ଏମତି ଦେହ ଖରାପ ରହୁଚି ବୋଲି ମାନେ ମତେ ସବୁବେଳେ ୟା ମାନେ ମୋ ହଜବମେଣ୍ଡ କହିକି ପଠାନ୍ତି। ଏତେତ ଥଣ୍ଡା ପାଣି ପିବ ପୁଣି ସେ ରାନି ମୁଖର୍ଜୀ ହୋଇଛି।
ହଁ ହଁ
ଇର କିଛି ବାହାରେନି କଥା, ମାନେ ମୁଁ କିଛି ବି କଥା ହେଇପାରେନି।
ହଁ।
ତ ସେଇ ଯୋଗୁରୁ ବେଳେ ବେଳେ ଏମିତି ବି ହୁଏ ମାନେ ଥାଇରଏଡ୍ ଯୋଗୁରୁ। ମାନେ ମୁହଁ ହୋବ କହିଲ ଯେକହନ୍ତିନି ଖାଲିକ୍ ତି ମାନେ ମତେ କାଲି ଦେଖିବ ବାସ୍ ମୋର କିଛି ଟୋନ ବାହାରିବନି। ମାନେ ମୁଁ କହିବାକୁ ଚେଷ୍ଟା କରିବି କହିପାରିନି ମୁଁ କହିଲି କଣ ହେଲା? ଆଉ ମୁଁ ତଣ୍ଟି ଟା ପଳେଇଲା ନା କଣ ପୁରା?
ହଁ ହଁ, ହଁ, ହୁଁ।
ହଁ, ହଁ ଆଉ ସନ୍ଧ୍ୟାବେଳେ କଣ ଖାଇବା?
ନାଇଁ ନାଇଁ ସନ୍ଧ୍ୟା ବେଳେ ମୁଁ ଟିକେ ସେଇ ଏ, ଏଫରେସ୍ ପିଏ। ସେଟା ବି ଚା ଭଳିଆ ହେଲା, ସେଟା ମୁଁ ପିଏ ସେ
ଗରମ ପାଣିରେ ପିଇବାକୁ ପଡିବ।
ହଁ, ହଁ, ହଁ, ହଁ, ହଁ ମୁଁ ସେଇଟା ଟିକେ ଏଇ ଧରି ଚି ବସିଛି ଧରିକି ବସିଛି ସେଇଟା ପିଉଚି ବସିଛି। ଆଉ ଦେଖିଲି ଫ୍ରି ଅଛ ପଚାରିଲ ମୁଁ କହିଲି ହଁ ଅଛି ଏବେ କଥା ହେଇଯିବା ଆଉ।
ହଁ, ହଁ ନାଇଁ ମୁଁ ତୋମକୁ ମୋ କରିବି କଲ୍, କରିବି ମାନେ କ-କଥା ହେବି ତୋମର ତ ଏଇଠି ଆଗ କଥା ହେଇଯା, ମୁଁ କହିଲି କଣ କରୁଛନ୍ତି ଟିକେ ପଚାରିବା? ଆଉ ତ ପିଲାମାନେ କେତେ ବଡ ବଡ?
ହଁ ବଡ ପୁଅ ମୋର ଏଇଟ୍ ହେଲା, ସାନ ପୁଅର ଥ୍ରୀ ହେଲା।
ହୋ ହୋ ନାଇଁ ମୋର ଜାଆଁଳା ପୁଅ ନା ମାନେ ଛୋଟ ବହୁତ। ମାନେ ଏମାନଙ୍କୁ ଏବେ ଛଅ ବର୍ଷ ହେଲା, ଆଉ ଦି ଜଣ ଭାରି ଦୁଷ୍ ଟ ହଉଛି ଆସିଲ ଏଇ ଶୁଣୁଥୁବ ପାଟି ଶୁଣାଯାଉଛି ଛାତ ଉପରେ। ମୁଁ ଟିକେ ଆସିଛି ପବନ ଖାଇକି ଯିବା ପାଇଁ। ସେମାନେ ଡିଆଁ ଡିଁ କରୁଚନ୍ତି।
ହଁ, ହଁ ଦି ଜଣ ପୁଅକୁ ସମ୍ଭାଳିବା ପାଇଁ ଭାରି କଷ୍ଟ ହଉଥିବ?
କଣ କି ମାନେ ଟିକେ ଟିକେ କମ ଦୁଷ୍ ଟ ହେଲେ କ- ମାନେ ଚଳନ୍ତା।
ହଁ।
ହଁ ତ ବହୁତ ଦୁଷ୍ ଟ ହେଇ ଖାଲି ପାଟିିତୁଣ୍ଡ ବାଡିଆ ପିଟା ତାଙ୍କୁ ଜଗି ଜଗି ମୋ ସମୟ କେ ତେବେଳେ ପଳଉଛି। ଏ ତା ବାବା ସବେଳେ କହିବେ ଯାଇଚ ଯାଇଛ ଯେ ମାନେ ତୋମେ ଘରକୁ ଟିକେ ଫୋନ୍ କରନ। ମୁଁ କହିଲି କଣ କରିବି ଇଏ ତ ଛୁଆଙ୍କୁ ସମ୍ଭାଳି ସମ୍ଭାଳି ସକାଳୁ ମୋର ରାତି ହେଇ ଯାଉଛି କୁଆଡେ ମୁଁ ଜାଣିପାରୁନି। ଗୋ ଟେ ବୟସର ବାଡିଆ ପିଟା ହଉଛନ୍ତି, ତାପରେ ଯାହା ଟିକେ ବୁଲିବାକୁ ଯିବାକୁ ଭାବିଥିଲି। ଆମର ସିଆଡେ ଆଉରି କେତେ ଜାଗା ଅଛି ବୁଲଥାନ୍ତି। ଏ ଫତେଗଡଟା ମୁଁ ଟିକେ ଦେଖିନି ରାମ ମନ୍ଦିର ହେଇଛି। ତଥାପି ତା ବାବାଙ୍କୁ କହୁଥିଲୁ ମୁଁ କହିଲି ନାଇଁ ଟିକେ ଯିବା। ମୁଁ କହିଲି ତୋମେ ବାଲେଶ୍ଵର ଆଡିଆ ନା ମୁଁ ଟିକେ ପଚାରେ ଆଉ ତୋମର କଣ ବୁଲିବାକୁ ଜାଗା ଅଛି?
ଆମର ଏପଟେ ଅଛି ଯୋଉ ଭୂ- ମାନେ ଏସିଆ ମହାଦେଶ ଭୂଷଣ୍ଡେଶ୍ଵର ଅଛି ଯୋଉ ଆମ କୁହନ୍ତିନି କି ମାନେ ସ-ମାନେ ଏସ ସିଆ ମୁ-ବୃହତ୍ତମ ଲିଙ୍ଗ ଯେଟା ଭୂଷଣ୍ଡେଶ୍ଵର ଅଛି, ବାବା ଚନ୍ଦନେଶ୍ଵର ପୀଠ ଅଛି। ପୁଣି ଦିଘା ସି ବିଚ୍ ଅଛି ହଁ। ପଞ୍ଚଲିଙ୍ଗେଶ୍ଵର ସେଟା ଆମ ବାଲେଶ୍ବର ଡିଷ୍ଟ୍ରିକ୍ଟ ରେ ମାନେ ସେଟା ପୁରା ବାଲେଶ୍ୱର ଟାଉନ୍ ଉପରେ ରହୁଛି, ହେଟା ଆମର ଗାଁ। ବୁଝିପାରିଲେ ଆମ ଗାଁରେ ଏପଟେ ଅଛି। ଯୋଉ ଦିଘା ଦିଘା ଶୁଣିଥିବେ ବୋଧେ?
ହଁ ଦିଘା, ଆମେ ସେଇଠିକୁ ବା ଯାଇଥାନ୍ତୁ।
ହଁ ଦିଘା ଆମଠୁ କୋଡିଏ କିଲୋମିଟର ଡିଷ୍ଟାନ୍ସ ଆଉ।
ଆଚ୍ଛା, ଆଚ୍ଛା ତା ମାନେ ତୋମେ ଭଲ ଆରାମ ସେ ଯାଇପାରିବ।
ହଁ, ହଁ, ହଁ ଆମେ ବାଇକ୍ ରେ ଯାଉ। ବାଇକ୍ ରେ ଯାଉ।
ହଁ ଭଲ ନା। ମାନେ ମତେ ଟିକେ ବେଳାଭୂମି ବେଳାଭୂମି ବାରିବ ସେଟା ବେଳାଭୂମି ଟି? ହଁ ମତେ ଟିକେ ଭଲ ଲାଗେ ହଁ ତ ମୁଁ ଯିବି ଯିବି ଆମର ବି ମାନେ ବାବା କହିଥିଲେ ଆଉ ସମସ୍ତେ ବାହା ହେଇ ସାରନ୍ତୁ ଝିଅ ଜୋଇଁ ସବୁ ମିଶିକି ଯିବା ଏ ଯିବା ଯିବା ବୋଲି କାହା ଯୋଉ ଅଜଳ ସରୁଛି ଯେ କିଏ ଯିବ ଟିକେ ମଥୁରା ବୃନ୍ଦାବନ ଟିକେ ଯିବାକୁ ଆମର କଣ ମୁଁ ସାନ ଝିଅ ମୋର ବାହାଘର ପରେ ବାବା କହିଲେ ହଉ ମାନେ ମୁଁ ପୁରା ସାନ।
ହଁ
କହିଲେ ହଉ ଟିକେ ଯିବା ସବୁ ବୁଲି ଆସିବା ଏଇ ବାବା ମମିଙ୍କର ଏବେ ଦେହ ଭଲ ରହୁନି। ଆଣ୍ଠୁ ଟା ଧରୁଛି ସେମାନଙ୍କୁ ନେଇକି ଗଲେ ଅସୁବିଧା କିଛି ନାହି ଯେ। ଏଇ ଟ୍ରେନ ରେ ଚଢା ଚଢି କରି ଦୌଡି ଦୌଡିକି ତାଙ୍କୁ ଚଢେଇଲା ବେଳକୁ ଅସୁବିଧା।
ହୁଁ।
ସେଇ ଯୁଗୁରୁ ମୁଁ କହିଲି ନାଇଁ ଟିକେ ମାନେ ଭଲ ସେ ଟିକେ ତାଙ୍କୁ ମାନେ ତାଙ୍କ ଯତ୍ନ ନେଇକି ନବାକୁ ପଡିବ କୁଆଡେ ନେଇ ବାଇଚଂ ଦୌଡ଼ା ଦୌଡି କରିପାରିବେନି ଟ୍ରେନରେ ମେନ୍ ପଳେଇଲେ ସେପଟେ ବୃନ୍ଦା ବନ ମଥୁରା ଯୁଆଡେ ଯୁଆଡେ ବୁଲିଆ କଥା ସେମାନେ ବୁଲିବେ।
ହଁ।